ହଁ ସାଙ୍ଗ କଣ କରୁଚ।
ମୁଁ ଏଇଠି ବସିଥିଲି ତମେ କଣ କରୁଚ?
ମୁଁ ବି ବିଲ ଆଡେ ଟିକେ ବସିଚି।
ତମର କଣ ବାହାଘର ଥିଲା। ତମେ ଯିବନି?
ହଁ ଯିବି ଯେ ରେଡି ହେଇକି ଆସିଚି।
ଆଉ ମେହେନ୍ଦୀ ଲଗେଇଥିଲ ସେ କେମି ଏଇ ମେହେନ୍ଦୀ ଲଗେଇଥିଲ ସେଟା କେମିତି ଲାଲ ହେଇଚି?
ବଢିଆ ହେଇଚି ମସ୍ତ ମନେ ଆମ ଦେ ଘରେ ସବୁ ଦେଖି କହିଲେ ବଢିଆ ହେଇଚି। ଜଣେ ସେଇ ଯାଇଥିଲେ ମାନେ ମୁଁ ସେ ଘରେ ସିଆଡେ ଯୋଉ ବାହାରେ ଯୋଉ ଲୋ ଘର ଅଛି। ସେଇ ଯାଇଥିଲିଏ ଇ ସକାଳେ ଜଣେ ପଚାରିଲା ସେଇ ସେଇ ଆମରି ସାଙ୍ଗ ଭିତରୁ ଜଣେ ପଚାରିଲା। ଏ କିଏ ନଗେଇଚି? ମୁଁ କହି ସେ ସାଙ୍ଗ ନଗେଇଚି। ସେ କହିଲେ କେତେ ଟଙ୍କା? ମୁଁ କହିଲେ ମୁଁ ପଚାଶ ଟଙ୍କା ଶହେ ଟଙ୍କା ଦେଇଦେଇଚି। ହ କେ-କେତେ ନବ ବୋଲି ସେ ମୁଁ ଜାଣିନି।
ହୋଉ ଏତେ କମ୍ କାହିଁକି କହିଲ? ଟିକେ ଅଧିକ କହିଲେନି ସିଏ ଆସିନଥାନ୍ତେ।
ସେ ଆସିବେନି ଏବେ ଆସିକି କଣ ଫାଇଦା।
ହଁ।
ହୁଁ। ଆଉ ତମେ କଣ କରୁଚ?
ମୁଁ ବସିଥିଲି ଏଇଠି ବସିକି ମାଆଙ୍କୁ କୋହୁଚି ରୁ-ରୁଟି ଦିଅ ମୁଁ ଖାଇବି। ତମେ ଖାଇଦେଲଣି? ନାଁ ନାଁ ବିରି ଚାଉଳରେ ରୁଟି ହେବ ନା ସେଥିପାଇଁ ମୁଁ ସେଟା ତିଆରି କରିପାରିବିନି ମା ତିଆରି କରିବେ।
ଓହୋ ଏମିତି କଥା। ଆଉ ତମର ଆଜି ଦିନର ସବୁ ପ କଣ ପ୍ଲାନିଂ ଅଛି?
ଦିନରେ ତ କିଛି ପ୍ଲାନିଂ ନାହିଁ। ମୋ ବାପା ଯାଇଚନ୍ତି ଗୋଟେ ବନ୍ଧୁ ଘରରେ ବିବାହ ଅଛି ତାଙ୍କ ଝିଅର। ସାଏ ତାଙ୍କ ଘରକୁ ଯାଇଚନ୍ତି ଆଉ ମୋ ଭାଇ ଗୋଟେ ଯିବ ଅଂ ରେ ଗୋଟେ ୱେଡିଙ୍ଗ ଅଛି ତାଙ୍କ ଚାଚୁର। ସିଏ ତାର ସେଠିକୁୁ ଯିବ ଆଉ ଆମେ ଦି ଜଣ ମୁଁ ଅଛନ୍ତୁ। ଆମେ କିଛି ଖାଇଦୋବୁ।
ହଁ ଆମେ ଛୁଆ ପିଲାଙ୍କର କଣ ସେଇଆ ଆଉ ପୁଅ ପିଲା ଜଣେ ବି ହେଇ ଥିଲେ ଛୋଟ ତି ବର ତାଙ୍କ ପାଇଁ ଗୋଟେ ଜିନିଷ ତିଆରି କରିବାକୁ ପଡିବ ଘରେ।
ହଁ ସେମାନେ ନହଲେ ଆମେ ପଖାଳ ହାତ ଖାଇଦୋବୁ ନହେଲେ ମୋ ଗୋଟେ ଚାଚି ଥିଲେ ସେ ବିରିୟାନୀ ଦେଇଚନ୍ତି। ତମେ ସେଇଟା ଖାଇଦୋବୁ।
ହୁଁ ଏବେ ଭଲ ଅଛି। ମୁଁ ଟିକେ ବସିବି ରେଡି ହବା ପାଇଁ ଯାଇଥାନ୍ତି କିନ୍ତୁ ଏଠି ମୋ ମା ଏଠି ବସିଲେ ଟିକେ ଆମ ଛେଳି ଟା କୁକୁର ସହ ଧରି ଦୋଉଚନ୍ତି ନା କୁକୁର ହେଇଥିପାଇଁ ତାକୁ ଜଗିକି ତାକୁ କହିକି ଘରକୁ ନେଇକି ଯିବାକୁ ପଡୁଚି। ସେଇଥିପାଇଁ ମୁଁ ଟିକେ ବସିଚି ସେ ଯାଇଚନ୍ତି ଗାଧେଇବା ପାଇଁ ହଁ ମୁଁ ଏଠି ବସିଚି ସେ ଯେମତି ଛେଳି, ଛେଳି ନେଇକି କ ଯିବି।
କେତେବେଳେ ତମ ଛେଡି ଅଛନ୍ତି?
ଏ ଗୋଟେ ବଡ ଛେଳି ଅଛି। ତାର ଆଉ ଆଗର ଗୋଟେ ଛୁଆ ଅଛି ବଡରେ ଖାସୀଟେ ସେଟା ଅଛି ବଡ। ଆଉ ଦି ତିନିଟା ଛୁଆ କରିଥିଲା। ତିନିଟା ଛୁ ତିନିଟା ଛୁଆ କରିଥିଲା ତେର ମାସର ଅ ଅଛନ୍ତି ଦିଇଟା ଗୋ ଦିଟା ମାଇ ଗୋଟେ ଅଣ୍ଡିରା। ଗୋଟେ ମରିଗଲା ଏ କୁକୁର ଧରିଥିଲେ ମରିଗଲା ଆଉ ଦିଇଟା ଅଛନ୍ତି।
ହୁଁ କୋଉ କୋଉ କଲର ଅଛନ୍ତି ସେ ଦିଇଟା?
ସେ ବ୍ଲା କଳା ଆଉ ନାଲି।
ହୁଁ ମତେ ନାଲି କଲର ଦେଖିଲେ ମତେ ବୋହୁତ ଭଲ ଲାଗେ। ଅଁ, ଆମେ ବି ଗୋଟେ ନେଇକି ଆସ ଥିଲୁ ଏ, ଛେଳି ଟା ତାର ନାଁ ଦେଇଥିଲୁ ଆମେ ଚାନ୍ଦିନୀ। ଏଇ ତାର ନାଁ ଦେଇଥିଲୁ, ଆଉ ଗୋଟେ ତାର ଦ- ଦିଟା ପୁଅ ହେଲେ। ତାର ସୋନୁ ମନୁ ନାଁ ଦେଇଥିଲୁ। ସିଏ ମୋ ଜେଜେବାପା କହିଲେ ଯେବେ ତୁ ମାମୁଁ ଘରକୁ ଯିବୁ ଏଟା ନେଇକି ଯିବୁ। ଛାଡିକି ଗଲେ ଆ, ଆମେ ସେଟା ଦେଖିବୁନୁ ତାକୁ ବାନ୍ଧିବୁନୁ କୁଆଡେ ମୁଁ ଯେବେ ନେଇକି ଗଲି ମୋ ମା ତାକୁ କହିଲା ଆମେ ତ ଅଉଥରେ ନେଇକି ଯିବ ଯିବୁ ତ ଆମେ ନେଇ ଯେବେ ବି ଆସିବୁ ନେଇକି ଆସିବୁ ଯେବେ ଯିବୁ ନେଇକି ଯିବୁ। ସେଥିପାଇଁ ସେ ବିକ୍ରି କରି କରିଥି କରଦେଇଥିଲେ ତାଙ୍କୁ ମାରିକି ଖାଇଦେଲେ। ସୋନୁ ମନୁ କୁ। ମୋର ବହୁତ ମନ ଦୁଃଖ ହେଲା ତା-ତାଙ୍କ ପାଇଁ ମୁଁ ବହୁତ କାନ୍ଦିଲି। ମୁଁ ସେଇଥିପାଇଁ କିଛି ଏ ଏଇ ସବୁ ଛେଳି ଗାଈ ମୁଁ ଆ, ଆଉ ଯୋ କୁକୁଡ଼ା ଏ ସବୁ ପାଡ଼େ ନା, ମୋର ମନ ବହୁତ ଦୁଃଖୀ ହେବେ ସେମାନେ ମରିଯିବେ ଯେବେ।
ହଁ ଏଇ ମୁଇ ପା-ପଶୁକୁ ପା-ରଖୁ ପୋଷିକି ରଖୁ ମରିଗଲେ ଟିକେ ଆଗେ ମାରିଦେଲେ ବହୁତ ବାଧେ।
ହୁଁ, ମୋର ମନ ବହୁତ ଦୁଃଖ ହେଲା ମୁଁ ଏତେ କାନ୍ଦିଲି ମୋ ମାଆ କୁହେ ଗୋଟେ ଏ ଛେଳିଛୁଆ ପାଇଁ ତୁ ଏତେ କାନ୍ଦୁଛୁ, ଅ, ମୋ ସ- ମୁଁ ତାଙ୍କୁ ବହୁତ ପ୍ରେମ କରୁଚୁ, ମୁଁ ଯେବେ ଡାକିବି
କିନା ତାଙ୍କ ଆରେ
ହଁ ମୁଁ ଯେବେ ଡାକିଲି ତାଙ୍କୁ ସୋନୁ ମନୁ କରିକି ଡାକିବି ସେ ଏତେ ଜୋରୁ ଗୋ ଘୋଡା ଗୋଡି ଡିଗ୍ ଡିଗ୍ ଡିଗ୍ ହେଇକି ଆସିବେ। ଏ ଦେଖିଲେ ବହୁତ ଭଲ ଲାଗେ, ଏଇ ଯୋଉ ମୋ ଭା- ଭାଉଜ ସବୁ ଅଛନ୍ତି ସିଏ କହିଲେ ଯେବେ ବିି ସିଏ ଡାକିବ ଏ, ଏମିତି ଦୌଡିକି ଆସିବେ ସେ ତାଙ୍କୁ ବହୁତ ଭଲ ଲାଗୁଥିଲା ସେମିତି ଦେଖିଲେ, ମୁଁ କହିବି ସୋନୁ ମନୁ ସେ ଦୌଡି ଆସିବେ।
ହଁ ଏ ତ କଥା ଠିକି।
ଆଉ ତୋମେ ତାଙ୍କ ନାଁ ସବୁ କଣ ଦେଇଛ?
ମୁଁ ଦେଇଚି ମୁଁ ସନା ସନା କରିକି ଡାକେ, ଗେଲୁ, ସନା, ବାବୁ।
ଏତେ ସାରା ନାଁ ଦେଇଦେଇଛ।
ହଁ ମନ୍ ଏ ମାଙ୍କୁ ଦେଇଛି ଚଣ୍ଡି।
ଚଣ୍ଡୀ ଚଣ୍ଡୀ ନାଁ ଦେଇ ଦେଇଥିଲ।
ସେ ମୋ କଥା ମାନେନା ବା ସେଇଥିପାଇଁ। ଏ ଉଁ, ତ ଦେଖିଲ ଏତିକି ସମୟ ଠିକ ହବ?
ହଁ।
ଏତିକି ସମୟ ଠିକ୍ ହବ?
ହଁ ନା, ନା, ନା। କମ୍ ହେଲେ କମ୍ ହେଲେ ଭଲ ନୁହେଁ।
ନା, ନା ମୁଁ ଆଉ ଜଣଙ୍କର ଥିଲି ଜାଣିଛୁ ନା, କମ ସେ ଦୁଇ ମିନିଟ୍ ନା ଦୁଇ ମିନିଟ୍ ଦେଢ଼ ମିନିଟ୍ କରିଥିଲି ହେଲା। କାଟିଦେଲି ସେରା ତ ହେଲା ଆକ୍ସେପ୍ଟ ହେଲା।
ଏଥର ଟିକେ ଅଧିକ ହବ, ମୁଁ ତୋମକୁ ସେ ନର୍ମାଲ୍ କଲ୍ କରିବ ମୁଁ ତୋମକୁ କହିଦେବି। ଏଠାରେ କଥା ହୁଅ।
ଠିକ୍ ଅଛି। କାରଣ ମୋର ସମୟ ନାହିଁ। ଆଉ ଶୀଘ୍ର ଶୀଘ୍ର କରିଦେଲେ ଶୀଘ୍ର ସରିଯିବ। ବୁଝିପାରୁଛ।
ହଁ ହଁ ବୁଝିପାରିଲି ନହେଲେ ଗୋଟିଏ ଅ ଅଧିକ ସମୟ ହେଇଯା ଆଉ ଗୋଟେ ଅଧାର ନହେଲେ କରିଦବ ଆଉ କଣ।
ହଁ।
ଓଉ ବାହାଘର କୋଉ ଡ୍ରେସ ଆଣିଛ।
ଲହେଙ୍ଗା ପିନ୍ଧିବି।
ହୁଁ କଉ କଲର?
ସବୁଜ। ହ
ମୋର ବି ଗୋଟେ ସବୁଜ କଲର ର ଲେହେଙ୍ଗା ଅଛି ମତେ ବି ସେ ଲେହେଙ୍ଗା ବହୁତ ଭଲ ଲାଗେ। ଏ ମୁଁ ଯେବେ ଆଣିଥିଲି ସେ କହିଲେ ସବୁଜ କଲର ମୁଁ କାହାକୁ ଦେଖିନଥିଲି ସବୁଜ କଲର କେମିତି ସେ ଲେଗିନ୍‌ସ ଟା ଭଲ ଲାଗୁନଥିବ ଏମିତିଆ ସେମିତିଆ ସେଇଟା ବହୁତ ଭଲ ଲାଗୁଥିଲା।
ମୁଁ ମୁଁ ବି ଭାବୁଛି ତମର ବି ସେଇ କଲର ଅଛି, ସେଇ ଡିଜାଇନ ର।
ହୁଁ।
ଆଉ କଣ କଣ ପିନ୍ଧିବେ ଇ।
ଲହେଙ୍ଗା ପିନ୍ଧିବିି ମୁଁ ଟିକେ ବେକ ସେଟ ଏ ଯୋଉ ନେକ ଏ ଯେଉ ଇଏ ହାର ଟ ଆଣିଥାନ୍ତି। ହାର ଟା ଆଣିବା ଭୁଲିଗଲି ଫେର ଯିବି ହାରଟା ଆଣିବା ପାଇଁ।
ଏବେ।
ହଁ।
ଏଇ ସେ ବାହାଘରରୁ କେବେ ଯିବ।
ଏଗାରଟାରେ ଯିବୁ।
ହଁ। ଏବେ ନଅଟା କୋଡିଏ ହେଇଛି ଆଉ କଣ ଏ ଏଗାରଟାରେ ଯିବୁ।
ଝିଆ ପିଲାଙ୍କର ଟିକେ ସଜ ବାଜ ହବାକୁ ସମୟ ନାଗେଇକିନି।
ହଁ ଗାଧେଇ ସାରିଲଣି।
ଗା ଦେଇ ସକାଳୁ ସାଇଲିଣି
ହଁ ଘରେ କେମିତି ଅଛନ୍ତି?
ସ ଭଲ ଅଛନ୍ତି।
ତମକୁ ଗୋଟେ ଜିଦି ଲଗେଇକି ଯାଇଥିଲେ ସେ ମେହେନ୍ଦି ସିଏ କେମିତି ଲାଗିଛି।
ହଁ ସେ ଶୀଘ୍ର ଛ ମାନେ ବାହାର କରିଦେଇଥିଲା ସେଇଥିାଇଁ ତାର ଭଲ ହେଇ
ଏ ତମର ଥିଲା ଚାଇନା ମେହନ୍ଦି ତମର ତ ବହୁତ ବଢିଆ ଲାଲ୍ ହେଇଥିବ ଆଉ ନା କଣ?
ହଁ।
ମୁଁ ଦେଖିଥାନ୍ତି କଣ ତମ ହାତ ଟା କେମିତି ଲାଲ ହେଇଛି।
ଯିବି ଯିବି ମୁଁ ଆସିଲା ପରେ ତମ କତି ଯିବି ତମେ ଦେଖିବ। ହଁ।
ହଉ ମୁଁ ଦେଖିବି ତାଙ୍କ ତମର ହାତ।
ହଁ ମୁଁ ଫଟୋ ଫଟୋ ବି ରଖିବି, ଦେଖିବା।
ଏ ବି ଫୋଟୋ ଫଟୋ ଉଠେଇବ।
ହୁଁ।
ଏଇ ସେ ଯେବେ ତମ ବାହାଘରକୁ ଯିବ। ସେ ବୋହୁ ର ଫଟୋଟା ମତେ ଟିକେ ପଠେଇବ ମୁଁ ଦେଖିବି ସେ ବୋହୁଟା କେମିତି ଲାଗୁଛି।
ନିଶ୍ଚିତ ନିଶ୍ଚିତ ହ୍ୟାଲୋ।
ଆବୁ ହଁ ହଁ। ସେ ବୋହୂ ଆଉ ବର ଆଉ ବୋ କନ୍ୟାର ଦି ଜଣଙ୍କ ପୁଅ ଫୁଟଟା ଦବ।
ନାଇଁ ବାଣୀ ବସିକି ଯାଅ ନେଇକି ଆସିବ।
ହ
ହୁଁ ମୁଁ ଗଜରା ପିନ୍ଧିବି ଚୁଟିରେ।
ହଁ ସେ ମାନେ ନକଲି ନା ଅସଲି।
ହଁ ଅସଲି ନେଇ କି ଆସ। ହଁ।
ହଁ।
ନେଇକିଆସ। ଏ ଗଜରା ଟିକେ ମୁଣ୍ଡରେ ଭିଡିଲେ ଭଲ ଲାଗିବ ଟିକେ
ହଁ ଗଜରା ଭିଡିଲେ ବହୁତ ଭଲ ଲାଗିବ ମୁଁ ବି ଲଗେଇଥିଲି ଗଜରା ମୁଁ ଏମିତିନି ମୁଁ ଚୁଟି ଟା ଟିକେ ବାନ୍ଧିଥିଲି ଏମିତି ଖୋଲି ଦେଇଥିଲି ତାପରେ ଏମିତି ଏମିତି କରିକି ଲଟକେଇ ଦେଲି ତାକୁ ବହୁତ ଭଲ ଲାଗିଲା ଦେଖିଲେ ମୁଁ ବି ଲେହେଙ୍ଗା ପିନ୍ଧିି ହେଲେ ମୁଁ ମୋର ଯେବେ ଫାଷ୍ଟ ଫାଷ୍ଟ ମୋର ଲାହାଙ୍ଗା ହେଲା। ମୁଁ କେତେ ଥର ପିନ୍ଧିଦେଲିନି ସେ ଲେହେଙ୍ଗା ଟାକୁ ଗୋଟେ ଆ ଭାଇରେ ମୋ ସିଷ୍ଟର ଏଙ୍ଗ୍ରାଜମେଣ୍ଟ ହେଇଥିଲା। ତା ସେଠିରେ ପିନ୍ଧି ଦେଇଥିଲି ମୁଁ ଗୋଟେ ମା ମାମୁ ର ବାହାଘର ହେଇଥିଲା ସେଠିରେ ପିନ୍ଧ ଥିଲି ମୋର ପିଇଶିର ବାହାଘର ହେଇଥିଲା ସେଠି ପିନ୍ଧିଥିଲି ଲେହେଙ୍ଗା ବହୁତ ପିନ୍ଧିଥିଲି।
ତାର୍ ସବୁଥିରେ ପିନ୍ଧିବେ ତାଙ୍କର କିଛି ଚଳିବ। ଆମ ଝିଅ ପିଲା ଗୋଟିଏ ଡ୍ରେସ୍ ପିନ୍ଧିଲେ ଆଉ ଗୋଟେ ଡ୍ରେସ୍ ଆଉ ଗୋଟ ଥର ପିନ୍ଧିବେ ଏଟା ହବନି।
ହଁ ମୁଁ ଲେହେଙ୍ଗା ମତେ ଏତେ ପସନ୍ଦ ମୁଁ ତିନିଟାରେ ପିନ୍ଧି ଦେଇଥିଲି।
କେହି ଦେଖନ୍ତୁ ନା ଦେଖନ୍ତୁ ଆମକୁ ନାଗିବ ସମସ୍ତେ ଦେଖିଛନ୍ତି ମାନେ ଆମେ ଆଉ ପିନ୍ଧିବୁନୁ।
ନା ଆମକୁ ତ ବହୁତ ବଢିଆ ଡ୍ରେସ୍ ଅଛି ଆମେ ଯୋଉଟା ବି ପିନ୍ଧିିଦବୁ ଏଇ ଏ ଅଧିକ ଅଧିକାଂଶ ବାହାଘର ହେଲେ ସେ ଚାରିଟା ପାଞ୍ଚଟା ଗୋଟିଏ ମାସରେ ହେଲେ ସେ କଣ ପିନ୍ଧିବ ଆମେ ବୁଝିପାରିବୁନୁ ଗୋଟେ ଦିସ୍ ରିସେପ୍ସନ୍ ଗୋଟେ ୱେଡିଙ୍ଗ୍ ରେ, ଗୋଟେ ରିସେପ୍ସନ୍ ଗୋଟେ ୱେଡିଙ୍ଗ୍ରେ ଏ ଏ ଏମିତି କରିକି କେମିତି ସେ ଡ୍ରେସ୍ ସବୁ ପିନ୍ଧିବୁ ଆମେ?
ହେଇପା
ଓ ମେହେନ୍ଦୀ ଲଗେଇବାକୁ କୁଆଡେ ଯାଇଥିଲ?
ଆ ଆଉ କଣ କହ?
ମୁଁ କହୁଛି ମେହେନ୍ଦୀ ଲଗେଇବାକୁ କୁଆଡେ ଯାଇଥିଲ?
ତମ କତିକି ଯାଇଥଲି ପା ମେହେନ୍ଦି ନଗେଇବା ପାଇଁ।
ମୋ କତିକି କାଇଁ ମୋ ହଉ।